ହାଲେ।
ହ୍ୟାଲୋ।
ଆଁ।
ହ୍ୟାଲୋ
ହଁ। ଆଉ ବର୍ଷା କିଛି ନାହିଁ ଆଉ ବର୍ଷା ପାଗ କଣ କମିଗଲାଣି ନା ଅଛି?
ବର୍ଷା କମିନି ବର୍ତ୍ତମାନ ପାଇଁ ବର୍ଷା ବହୁତ୍ ସ୍ପିଡ୍ ରେ ମାନେ ଚାଲିଛି ଆଉ ଯୋର୍ ସେ ପକଉଛି ପୁରା ବର୍ଷା।
ଆଉ ଖାଇସାରିଲ ନାଇଁ କଣ?
ହଁ ବର୍ତ୍ତମାନ ପାଇଁ ଖାଇକି ଜଷ୍ଟ୍ ଆଇିଲି ତାପରେ କଲ୍ କଲି ଆଉ।
ଆଉ ତମ ଆଡେ କେମିତି ବର୍ଷା ହଉଛି ଏଇନା?
ଆମ ଆଡେ ତ ସେଇ ଜୁରେ ବର୍ଷା ଅଛି ଆଉ। କେତେବେଳେ ବର୍ଷା ଛାଡିବ? ହଁ।
ରେ ତ ପୁରା ବିଲ ବିଲ ସବୁ। ପାଣି ପୁରା ଫୁଲ୍।
ପାଣି ହେଇଯିବ ତାରେ ମାନେ ତଳି ଯୋଉ ପକା ହେଇଛି ତଳିଟା ବି ସବୁ ଉୁଡିଯିବ।
ହଁ ପା ସବୁ ଧାନ ଫାନ ଭା
ଆଉ ତମଆଡେ ବିଲ କାମ କରୁଛନ୍ତି ନା କରୁନାହାନ୍ତି?
କରାହେଇଛି କାଲି ଯାଇକି ତଳି ପକାଇକି ଆଇଛୁ ପରା ତଳି ପକେଇ କିନା ଆଇଛୁ।
ହୁଁ ଆଉ ଯାଇଥିଲ ନାାଇଁ ବିଲ ଆଡେ।
ଆଜି ଯ ମୁଁ ଯାଇନି ବିଲ ଆଡେ। କାଲି ଯାଇଥିଲି ହଁ କାଲି ଯାଇଥିଲି କାଲି ଯାଇଥିଲି।
ହଁ କେତେଟା ବିଲ ତମେ ମାନେ ତଳି ପକେଇଲ?
ଗୋଟେ ବିଲ ବଡ ବିଲଟେ ପକା ହେଇଛି ଆଉ।
ଓ କେତେଟା ବିଲ ଚାଷ କରିବ?
କେତେଟା ବିଲ ଏମିତି କହିହବନି ବହେ ବିଲ ଅଛି ତ କେତେ ଗୋଟେ ସବୁରା କରିିବ ବଧେ ଆଉ।
ହ ହ
ଆଉ ଆଉ କଣ କରୁଚୁ କହ।
କିଛି ନାହିଁ ଆଉ ପିଲାଳେ ମାନେ- - ହେଲେ ବିଲ ମାନେ ଚାଷ ହବ ତାହରେ ସମସ୍ତେ ହେ ବିଲ ଆଡେ ଯ କାମ କରିବେ ସବୁ
ହଉ ଦେଖିଆ କହିଲ ଦେଖିଆ କହିଲୁ ଡାଲି କେମିତି କରାଯାଏ ଦେଖିଆ କହିଲୁ।
ଡାଲି କେମିତି କରାଯାଏ। ପାଷ୍ଟ ପାଣି ଓ ହୋ ତମେ ହଁ ତମେ ଆଙ୍ଗ ଶିଖେଇ ଦଉ ଫା ନିଆଁ ଲଗେଇବ ନିଆଁ ଲଗେଇ ସାରିଲା ବଳେ କେଇଦବେଇ ପାଣି ଦବ ଆଉ ତାପରେ ଆଳୁ, ଡାଲି, ବାଇଗଣ ଯାହା ପନିପର ଥିବ ପକେଇବ। ଯାହାଥିଲେ ମାନେ ଯୋଟ ମାନେ ଡାଲି ଡାଲି କରିବା ପାଇଁ ଯୋଦି ପନିପରିବା ଦରକାର ସେଇ ଆ ପକେଇବ।
ହଁ
ତାପରେ ହଳଦୀ ପକେଇବ ତାପରେ ସେ ନିଆଁ ଲଗେଇଦବ ସେ ତାର ହବ। ତାପରେ ହେଇ ସାରିଲା ପରେ ଆଣିବ। ପିଆଜ ଟଣ ଲଙ୍କା ସବୁ ଦେବ, ଲୁଣ ଦେବ, ଡାଲି ହେଲା।
ହଁ
ଡାଲି ଟା କରବା ପାଇଁ ସହଜ ଆଉ ଭଜା ଟା କରିବା ପାଇଁ ସହଜ।
ଆଉ କୋଉଟା ମାନେ ଅଧିକା ହାର୍ଡ କୋଉଟା ଅଧିକା କହିଲୁ।
ଅଧିକା ହାଡ କହିଲେ। କିଛି ବି ଏତେ ହାର୍ଡ ନାହିଁ ମାନେ ସ ରୋଷେଇ ବାସ କରିବା ପାଇଁ ଏତେ।
ଆଉ ରୁଷେଇ ବାସ ଭାତ ନା ହାଡନୁ ଭାତ।
ଭାତ କଥା ଭ ଭାତ ତର- - ଭାତ ପାଣି ତାତିବ ମାନେ ଚାଉଳ ଢାଳିବ ଚାଉଳ ଢାଳଲେ - - ଭାତ ଟା ଟିକେ ହବ। ତା ହେ ଓହ୍ଲେଇବ ହେଲାଠୁ ଓହ୍ଲେଇବ। ସବୁ ମାନେ କରି କରି ପାଇଲେ ହେଲା ଆଉ ତମେ ଯଦି ତମକୁ ତ ଆସି ନଥିବ ତମେ କ ତମକୁ ନା ଆସି ନଥିବ ତମେ ନା କରିବ କହିବ ହଁ ଏତେ କଷ୍ଟ ରୋଷେଇ ବାସ କରିବାକୁ ବହୁତ କଷ୍ଟ, ତମେ ଆମକୁ କରିଆସିନି ନା? ତମକୁ କଷ୍ଟ ଲାଗିବ ଆଉ ଯିଏ କରି କରି ତାର ପରେ ଅଭ୍ୟାସ ହେଇଯାଇଛି, ତାକୁ ଏତ କଷ୍ଟ ଲାଗିବନି।
ଓ ଆମର ତ ଏଇନା ବାଇଗଣ ବାରି ଗୋଟେ ଲଗେଇଥିଲୁ ସେଇ ବାଇଗଣ ବାରିରେ ଏନ ବର୍ତ୍ତମାନ ସବୁ ପଚି ଯାଇଥିବ ଲାଗୁଚି ବାଇଗଣ। ତେ ମାତ୍ର
ହଁ ଏସବୁ ହଁ ପଚି ଯାଇଛି ତାପରେ ଏସବୁବାଇଗଣ ପଚି ସାରିଲା ପରେ ତାପରେ ପୁଣି ନୂଆ ପୁଣି ଗଛ ଉଠିବ ପୁଣି ଆଉଥରେ। ଆଉଥରେ ପୁଣି କଅଁଳିବ ଆଉଥରେ ପୁଣି କଅଁଳିବ ପୁଣି। ମାନେ ବାଇଗଣ ପୁଣି ଆଉଥରେ କଅଁଳିବ। ଛୋଟ ଛୋଟ ସେମିତ ଦେଖିଛି ଛୋଟ ଛୋଟ ବାଇଗଣ ହେଇଥିଲା। ତା ସବୁ ଛୋଟରୁ ପ ଛୋଟରୁୁ ପୁଣି ତୋଡିକି ନେଇ ଯାଉଚନ୍ତି।
ଛୋଟ ତୋଳିକି ନେଇଯାଉଚନ୍ତି, ଆଉ ଟିକେ ବଡ ବଡ ହେଲେ ସିନା ଆଣିଲେ ସିନା ଖାଇଲେ ହବ। ଛୋଟର ଆଣିଲେ ଲାଭ କଣ ସେରା ତ ଭଲ ଲାଗିବନି ନା ପିତା ପିତା ଲାଗିବ।
ଛୋଟ ରୁ ନେ ଏଟା ଏତେ ବି ଛୋଟ ଦେଖା ଯାଏ ମାନେ ଟିକେ ଟିକେ ଅଛି ଟିକେ
ଆରେ ଆରେ ଏଇଟା ତ ବହୁତ ଫୁଲ ହେଇଥିଲା। ଏରା କଣ ଗାଈ ଖାଇଗଲେ ନା କିଏ ଝଡି
ହଁ କେତେ ଗାଈ ପସିଥିଲେ ସବୁ ସେଇଠି ଆମେ ଦେଖିଚୁ।
ଫୁଲ ମାନେ ବହେ କଷି ପଡିଛି ନା ପଡିିନି?
ନା ଏତେ ପଡିନି, ଗାଈ ସବୁ ଖାଇଦେଇଛନ୍ତି ପୁଣି ପଡିବ ଆଉ। ହେଲେ ବହୁତ ଗୁରେ ବାଇଗଣ ପଚି ଯାଇଛି, ସବୁ ହଳଦିଆ ପଡି ଯାଇଛି।
ହଁ ଏରା ଏବେ ସବୁ ପଚିଯିବ କଣ କହିଲୁ ବର୍ଷା ଏତେ ହେଲାଣି ନା, ବର୍ଷା ଯଦି ଏମିତି ଡେଲି ଲା
ପଚକି ସବୁ ଏଇନା ପଡିଯିବ ସବୁ ବାଇଗଣ ତକ, ତାପରେ ପୁଣି ନୂଆ ବାଇଗଣ ପୁଣି ଫଳିବ ଆଉ।
ହଉ ଟିକେ ଲାଇନରେ ରହିଲୁ, ଗୋଟେ ପିଲାଟେ କଲ କରୁଛି ତ ଟିକେ ଲାଇନରେ ରୁହ। ହ୍ୟାଲୋ। ଶୁଭୁନି କିରେ? ହ୍ୟାଲୋ। ହେଇକି
ପାଗଳ ହ୍ୟାଲୋ। ଆରେ ଶୁଭୁନି ତତେ କି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ- ହଁ।
ତତେ ଶୁଭୁନି, ସେତେବେଳୁ କହୁଛି।
ଖାଲି ନିଆଁ ଲଗେଇବି, ମାନେ ଭାତ ବସାହେଇଛି ନା ନିଆଁ ଲଗାଇବି ଆସିଥିଲି ଆଉ। ଭାତ ହଁ- ହଁ ନିଆଁ ଲଗଉଛି ଭାତ ହବ ନା। ଚାଉଳ ପଡିଛି, ନିଆଁ ଲଗେଇଲେ ପୁଣି ଚାଉଳ ପୁଣି ଇଏ ହେଇଯିବ।
ହଉ ସକାଳୁ ତମେ କଣ ଖାଇଛ?
କଣ?
ସକାଳୁ କଣ ଖାଇଲୁ?
ସକାଳେ କଣ ଖାଇବି, ପିଠା ଆଉ ଚାହା ହେଇଥିଲା ଆଉ।
ହଁ ଦଉଛି, ସକାଳେ ପିଠା ଖାଇଲୁ। ଆଉ କଣ ହେତିକି ଖାଇଲୁ, ଆଉ କିଛି ଖାଇ ପାଇଲୁନି।
ଆଉ ଛତୁ ଭଜା ଅଛି ବାପାଙ୍କ ପାଇଁ ଆଉ।
ତୁ ଭାଜୁଛୁ।
ଛତୁ ମୁଁ ଭାଜିଛି।
ସେ ତ ତାର କାମ କରିକି, ଆଉ ଆରଟା କଣ କରୁଛି?
କିଏ?
ଆରଟା କଣ କରୁଚି?
ସେ ଏଇନା ଖାଇ ବସିଚି ଆଉ।
ଖାଇ ବଇଛି।
ହୁଁ- ହୁଁ।
ଓ ହୋ ସେ ଖାଇ ବଇଛି ବୋଲି ତୁ ଭାଜି ଦଉଛୁ ଆଉ, ନହେଲେ ତୁ ସେ ଭାଜି ଥାଆନ୍ତା ଆଉ।
ତାଙ୍କର ମାନେ ଖାଇବା ଟା ମେନ୍, ଖାଇବା ଯୋଉଠି ସେ ସେଇଠି ମାନେ ଖାଇବା ଯେମିତି ଖାଇବା ଠିକ୍ ଟାଇମ ଠିକ୍ ଟାଇମ ଖାଇବା ହଉଥିବ ମାନେ ସଜେଇଆ ପାଇଁ ହଉଥିବ ଭଲ ଭଲ ଡ୍ରେସ ପିନ୍ଧିଆ ପାଇଁ ହଉଥିବ, ତାହେଲେ ସିଏ ଭଲ।
ଓ ହୋ ସେ ଜଣା ପଡିଛି ତାଙ୍କ ଦେହରୁ ଜଣା ପଡିଯାଉଛି, କାହିଁକିନା ସେ ଏତେ ମୋଟା ହେଇ ଆଇଲେଣି ନା।
ହଁ ତାର ଟିକେ ମାନେ ସଜେଇ ହବା ଟିକେ ବହୁତ ସଉକ।
ଓ ହୋ। ଆଉ ଖାଇବା ସେ ତାର କମ୍ପ୍ରୋମାଇଜ ନାହିଁ ନାଇଁ କି?
ତାର ଖାଇବା ନାହିଁ ତାର ଡାଲି, ଖାଲି ହଉଥିବ ମୋ ମାଆ ସବୁବେଳେ ମାନେ ମୋର ତାର କଣ ଖାଇବାକୁ କଣ ହୁଏ କି ନ ହୁଏ ତାର ଭାତ ଖାଇବାଟା ନାହିଁ। ଆଉ କଣ ଖାଇବାକୁ ହଉ କି ନ ହଉ।
ହେଲେ ଭାତଟା ଖାଇବା ଗ୍ୟାରେଣ୍ଟି।
ସେ ମାନେେ ରାଧେଇନି ପାଧେଇନି ଏଇନା ଭାତ ଖାଇଲାଣି। ପୁଣି ଗାଧେଇକି ଆସିବ ପୁରା ବର୍ଷା ଗାଧେଇବ। ଗାଧେଇକି ପୁଣି ଆଉ ଥରେ ଖାଇବ, ତାପରେ ଯାଇକି ଶୋଇକି ଉଠି ପୁଣି ଖାଇବ। ଖାଇବାରେ ତାର-ଅ-ଅ-ଅ ଅବହେଳା ନାହିଁ ସବୁ ଅବ୍
ଖାଇବା ପିଇବାରେ ଅବହେଳା ନାଇଁ, ଖାଇ ସେ ଲଗାତାର ଖାଇ ଚାଲିଥିବ ନାଇଁ କି?
ହୁଁ।
ଓ-ଓ-ଓ ଏମିତିଆ ଖାଇ ଖାଇ ସେ ପୁରା ମାନେ ମୋଟି ହେଇଯାଇଛି ନା।
ହଁ ମାନେ ସକାଳୁ ଚାହା ପିଇଲା, ପିଠା ଖାଇଲା। ମାନେ ମୁଁ ଏଇନା ପିଠା ଖାଇଛି ମତେ ଏଇନା ଭୋକ ନାହିଁ।
ହେଲେ ସେ ଏଇନେ ପୁଣି ଖାଉଛି ଭାତ ପୁଣି ଖାଇଲାଣି। ସେ ତ ଏମିତି ଖାଇ ଖାଇକା ମୋଟା ହେଇଯାଉଛି ଆଉ।
ଆଉ କଣ କହ ଖାଇ-ଖାଇ ଆଜିକାଲି ତ ସମସ୍ତେ ଖାଉଛନ୍ତି ସୁ
ହଁ। ସେ ହେଲେ ଟିକେ ଅଧିକା ଖାଇକି ମୋଟା ହେଇ ଯାଉଛି ଆଉ‌ ହ୍ୟାଲୋ, ଆଉ-ଉ-ଉ ନିଆଁ ଲଗେଇଲେ ତମ ସଲା କି?
ଆଁ?
ନିଆଁ ଲଗେଇବା ସରିଗଲା।
ହଁ ନିଆଁ ଲଗା ସରିଗଲାଣି ଚାଉଳ ପକା ହେଇଛି ତାପରେ ନିଆଁ ଲଗା ହବ। ନିଆଁ ଯେତିକି ଯେତିକି ଲାଗିବ ମାନେ ଭାତଟା ହେବାକୁ ମାନେ ହବ। ହଁ ତମେ ଯଦି ନିଆଁ ଲଗେଇବନି ଭାତ ଆଉ କଣ ମନକୁ ହବ।
ଓହୋଃ ତାହେଲେ ନିଆଁ ଲଗେଇଲେ ଯାଇକି ଭାତ ହବ?
ଆଉ ତମେ ମ ଦେଖ ନିଆଁ ଲଗେଇଲେ ପାଣି ତାତିିବ। ତାପରେ-ଏ-ଏ ଆଉ କାଠ ସେମିତି ଥିବା ଦରକାର ନା ଆଉ। ତମ ଆଡେ-ଏ-ଏ ଗ୍ୟାସ୍ ମାନେ ବ୍ୟବହାର କରୁଛନ୍ତି ନା ଏମ୍ ଚୁଲାରେ ବ୍ୟବହାର କରୁଚ? କାଠରେ?
ଗ୍ୟାସ୍, କାଠ-କାଠ ଓନଲି କାଠ। ତମର କଣ କରା ହଉଛି ତମର କଣ? ଗ୍ୟାସ କରା ହଉଥିଲା କିନ୍ତୁ
ଏବେ ସବୁ ଗ୍ୟାସ ରେଟ୍ ଟା କେମିତି ବଢି ଯାଇଛି।
ହଁ ହେଇଥି ପାଇଁ କି ଟିକେ ଆମର ମାନେ ଆଉ ଅଣା ହଉନି ଆଉ।
ମାନେ ଗ୍ୟାସ ରେଟ୍ ଏଇନା ବଢି ଯାଇଚି, ଆଉ ହିଟର ବି ଚଲେଇଲେ ମାନେ-ଏ-ଏ ମଟର ଗୁଡାକ ପୋଡି ଯାଉଚି ମାନେ ଅ ଧିକାଂଶ ଏଠି ହିଟର ଚଲଉଚନ୍ତି ନା ମଟର ଏଠି ସୋ କରୁନି।
ଓହୋଃ ଏଟା ଛୋଟ ମଟରଟା ନୁହେଁ କି ମାନେ ଏତେବଡ ସାହି କୁ ଛୋଟ୍ ଛୋଟ ମଟରଟା ହେଇଥି ପାଇଁ ବୋଧେ ପୋଡିଯାଉଥିବ ଆଉ।
ହଁ ଯେମିତି ଆମର ଯଉ ଆମର ଯଉ ବଡ ସାହି ତାଙ୍କର ପୁଣି ବଡଟା ମିଟର ଲାଗିଛି ଯୋଉ-ଉ ଲାଗିଛି ନା ଏବେ ମଟର।
ହଁ ହଁ।
ତାଙ୍କର କେମିତି ରଉ ତାଙ୍କର କଣ ତାଙ୍କର କଣ ପୋଡୁଚି?
ତାଙ୍କର ବଡ ମଟର ବୋଲି ଏତେ
ଲାଇନ ଯିବ ମାନେ ମାନେ ଲାଇନ ଯାଉଚି ମାନେ ଥରେ ଆମ ଗାଆଁରେ ପାଞ୍ଚ ଦିନ ଆମେ ଅନ୍ଧାରରେ ରହିଥିଲୁ ପାଞ୍ଚ ଦିନି।
ହ
ମୁଁ ତ ମୋବାଇଲ ଚାର୍ଜ ବସେଇବା ପାଇଁ ଦୁ କାନ ଆଡେ ଯାଇଥିଲି ଦୁକାନ ଆଡେ ପାଞ୍ଚ ଦିନିଚାର୍ଜ ବସେଇଲି।
ଓ ହୋ ହିଆଡେ କିଏ ଲାଇନ ବାଗଉନାହାନ୍ତି କି?
ହିଆଡେ ଲାଇନ କେହି କଣ ଦେଇ ସମସ୍ତଙ୍କୁ ମାନେ ଲାଇନ କଟିଗଲା ଗଲ ମାନେ ଅଛନ୍ତି ଆମର ଯୋଉ ଯୋଉ ବଡ ଲୋକଉରା ଯୋଉ ସାକ ସାହି ଲୋକ ମାନେ ତାଙ୍କର ଲାଇନ ଟିକେ ନାକୁ କଟିବମାନେ ସାଙ୍ଗେ ସାଙ୍ଗେ ଲାଇନ ଆସିବ। ଆମର ମାନେ ଆମ ଗାଁ ଆଡେ ଆମେ ଏପଟୁ ମାନେ ଲାଇନ କଟିଗଲେମାନେ ସାଙ୍ଗେ ସାଙ୍ଗେ ଲାଇନ୍ ଆସୁନି।
ଓହୋ।
ଆଉ ପାଣିପାଗକୁ ଦେଖିକି ତ ଆଉ କଣ କୁହା ହବ ଆଉ ପାଣିପାଗ ତ ଏଇନା କମୁନି ମୁଳୁ ଆଜି ଟିକେ ବର୍ଷା ଟିକେ ଅଧିକା ଅଛି।
ଓହୋ ହଁ ଆଜି ବର୍ଷା ମାନେ ଲାଗି ରହିଚି ଏମିତି ଲାଗିରହିବଜଦି ଚାଳ ଘର ତ ସବୁ ଭୁଶୁଡି ପଡିବ।
ଆଜି ଏ ଅଧିକ ବର୍ଷା ଆଜି ସି ମାନେ ଆଜି ପାଞ୍ଚେ ନା ସା ସାତ ତାରିଖ ଦିନ ହଁ।
ବସିଡିଯିବ
ହଁ ଯୋଉ ଚାଳ ଘର ତାର ଯୋଉ ମାଟିରେ ଯୋଉ ଲାଗି
ଆଉ ତମର ମାନେ ପଥର ଘର ନା ଚାଳ ଘର?
ଆମର ପଥର ଘର ତମର କଣ ଚାଳ ଘର କି?
ଆମର ହଉଚି ସେ ବି ପଥର ଘର ଆଉ।
ହଁ।
ତମ ମାନେ ତମେ ସାହି ମଝିରେ ରହୁଚ ନା କୁଆଡେ ରହୁଚ?
ଆମର ସେଇ ସାହି ମଝିରେ ଅଛି ଆଉ ତମେ କଣ ସାହି ବାହାରେ ଅଛ କି?
ଆମେ ବି ସାଇ ମଝିରେ ଅଛୁ ଆଉ।
ଆଉ ଆମ ଗାଁରେ ଗୁଟେ ତାର କଠୀ ଟେ ଏମତି ମାନେ ଭାଙ୍ଗି ଯାଇଥିଲା। ମାନେ ତାକୁ ତ ନଗେଇ ପାଇଲେଣି ଗୁଟେ ବାନ୍ଧିଛନ୍ତି ଗୁଟେ ତାରଟେ ବାନ୍ଧିଛନ୍ତି ଗୁଟେ ମାନେ ଗୁଟେ ଖୁଣ୍ଟରେ କିନା ବାନ୍ଧିଛନ୍ତି ସେ ଖୁଣ୍ଟ ଟା ମାନେ ଏମିତି ବର୍ଷା ଯଦି ହବ ସେ ବର୍ଷା ପଡି ପଡିକା ଏକା କୁତୁରିକି ବା ଆଉ ଉପାଡି ହିଁ ହେଇଯିବ।
ହଁ ପା ଏଇଟା ଆମେ ମାନେ କିଛି ଏମତି ନହେଲେ ଲୋକ ଫୋକ ଯାଉଥିବ ଏଠି ମରିଯିବେ କାହା ଉପରେ ପଡିଲେ।
ହଁ କାପରେ କିଏ କିଏ ଜାଣିଛି କାହା ଆଗରେ କଣ ଅଛି। କେହି ଜାଣିନ୍ତି ନହେଲେ ଏଟା ପଢିବ କି ନହିଁ ସମସ୍ତେ ତ ଆଁ ପଢିବ ନୁଁ ସମସ୍ତେ ଯାଉଥିବେ। ହଉ ମୁଁ ତରେ ପାଣି ବିକିବି ତାହେଲେ ତାରେ ମା
ଖୁଣ୍ଟ ଟା ତ ଲାଇନ ଟା ତ ପଡିବ ପଡିବ ପୁଣି ଯୋଉ ପଡିବ ସେ କରେଣ୍ଟ ଟା ସବୁଆଡେ
କରେଣ୍ଟ ଟା ବି ପଡିବ ଚାରିଆଡେ। ପୁରା ଭୂଇଁରେ ମିଶିଯିବ ନା ଚାଲିଲେ ବି ମା କରେଣ୍ଟ ମାରିବ।
ନାଲିଆ କରେଣ୍ଟ ମାରିବ ଛୋଟିଆ ଛୁଆ ବି ମାନେ ଅଧିକା ଇଏ ହଉ ତାହେଲେ ହାଲୋ। ହଉ ମୁଁ ରଖୁଚି ଦଶ ମିଣ୍ଟି ହେ ଦଶ ମିନିଟ ହେଇଗଲା ହେଲା ମୁଁ ଯାଇକି ଦୋକାନରୁ ଆସେ ତାପରେ କଥା ହବା ଆଉ।
ଏଇ ବର୍ଷାର ଦୋକାନ ଯିବୁ।
ଆଜ୍ଞା।
ହଉ।
ହ
ଦୋକାନ କଣ କଣ ଆଣିଲ ମତେ କହିବ।